ଆ ହ୍ୟାଲୋ।
ହୁଁ।
କ୍ୟା କରତିସ୍?
ଏଇଠୁ ଗୋଟେ ଏଇ ବାହାଘର ଇଏ ହଉଥିଲା ତ ଦେଖିବାକୁ ଆଇଥିଲି।
କଣ ବା ବରଯାତ୍ରୀ?
ହଁ।
ଓ ହା ଭଲ ତମ ସହିପଟେ ଆଜିକାଲି ବାହାଘର କି?
ହଁ।
ଓହୋ ଝିଅ ବାହାଘର ନା ପୁଅ?
ଝିଅ ବାହାଘର।
ଆଚ୍ଛା ଆଚ୍ଛା। ଆଉ ତମ ସେରିରେ ଘର ପାଖରେ ତମେ ଝିଅ ଆଦାଙ୍କୁ ହୁଁ ହୁଁ ଯିବ କେତେବେଳୁ କୁ? ନା ଯାଇକି ବୁଲିକି ଆସିଛ।
ନାଇଁ ଏଇଥି ଅଛି। ଯିବି ଆଉ ଟିକେ ଗଲେ ଆଉ।
ଓହୋ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଆସିଛନ୍ତି ବା ଏଇଠିକି।
ଓ ହୋ।
ହୁଁ।
ହଁ ତମର କେବେ ହବ?
ମୋର ହବନି ଆଉ।
ଆଉ ଜବକରା କରିବ।
ହଁ।
ଆଉ କୋଉଠୁ ବୁଝାବୁଝି କଲେଣି ଜବ ପାଇଁ?
ହଁ ଏଇ ତ! ପଢ଼ା ଚାଲିଛି ଆଉ ପଢ଼ା ସରୁ।
ହୁଁ ହୁଁ ଆଉ କିଛି ଅଲଗା ପାର୍ଟ ଟାଇମ୍?
ହଁ ପାର୍ଟ ଟାଇମ୍ ନହେଲେ କଣ ଆଉ ଚାଲିବ ସଂସ୍ଥା।
ଓ ହଁ କଣ କରୁଛ ଯେ ମତେ ଟିକେ କହୁନ ମୁଁ କରିବି?
ହଁ ମୁଁ ଗୋଟେ ଏଇଠି ଡାଟା ଏଣ୍ଟ୍ରିରେ ଅଛି।
ଓ ହୋ।
ହଁ।
ଭଲ ମିଳୁଛି ସାଲେର?
ହଁ ମ ଭଲ ସାଲାରୀ?
ହୁଁ।
କାମ ଦେଖିକି ସାଲେରୀ ଆଉ।
ଓହୋ କାମ ଦେଖିକି ସାଲେରୀ ଆଉ?
ହଁ।
ହଁ ମତେ ଟିକେ ତମ ଗୁଲୁଲୁ ସହିତ ଆଟାଚ କରିଦବ ତ? ଆଡ୍ କରିଦବ?
ହଁ ହଁ।
ଅ ହଁ। ଘରେ ବସି ବସି ବୋରିଂ ଲାଗୁଛି କିଛିଟା କାମ କଲେ ପଇସା ଫଇସା ଇନକମ୍ ହବ ଆଉ।
ଆଉ ତମେ ଟିଉସନ ହେରା କରୁନ।
ଯେ ମୁଁ କହୁଛି କିନ୍ତୁ ଟୁଇସନ ପାଇଁ ଯେମିତିଆ ପିଲାଦରକାର ପିଲାଆମକୁ ମିଳୁନାହାନ୍ତି।
ଉୁଁ ଆଉ ତମସେପଟେ ଏ ଯୋଉ କଣ ମନ୍ଦିର ପ୍ରଚିଷ୍ଠା ହଉଥିଲା ପା କଣହେଲା?
ମନ୍ଦିର ପ୍ରତିଷ୍ଠା ଚାଲିଛି ଏଇଯୋଉ ଆସୁନି ଦେବସ୍ନାନପୂର୍ଣ୍ଣିମା
ଆଁ।
ସେଇଦିନ ହବଆଉ ଫୁଲସରିବ କମ୍ପ୍ଲିଟ୍ ହବ ପ୍ରତିଷ୍ଠା।
ଓହୋ।
ଆଉ ଆଜିହେଲା ଏକୋଇଶତାରିକି ଆଉ ରହିଲା ଆଠଦିନ ଅଣତିରିଶତାରିଖ ଦିନ ଆଉ ଆଠ ଦିନ ସରିିବ କାମ।
ହଁ।
ତମେ ଆସୁନ ମନ୍ଦିରପ୍ରତିଷ୍ଠା ଦିନ।
ଆଉ ଯିବାଆଉ
ହଁ ଏପଟେ ଆସିବ ପ ବୁଲିଯିବ ଆମ ଏପଟେ ସେ ତାପରେ ତମରମୋର ଯିବା ବୁଲି ଆସିବା ଏଠି ଯୋଉ ଅଚିତାନନ୍ଦ ମହାପୁରୁଷଙ୍କପୀଠ ନେମାଳ।
ହଁ।
ଯିବା ବୁଲାବୁଲି କରିବା ଆମ ଘରେ ଦିନେ ରହିବ ଯିବ ଆଉ କଣ ତାପରଦିନ ଆଉ।
ହଁ ହଁ।
ହୁଁ। ଭଲ ଶାନ୍ତିପ୍ଲେସଟା ସେଦିନ କିନ୍ତୁ ବର୍ଷା ହବାକଥା ହୁଏ।
ହଁ ସେତିକିବେଳେ ପା ଜଗନ୍ନାଥ ଆସନ୍ତି କିଛିସମୟ ପାଇଁ।
ହୁଁ ବଡଆକାରରେ ମାନେ ପବନବେଗରେ ଆସିବ ବର୍ଷା ହବ। ଆଉ ଯିବା ବୁଲିଆସିବା ଆଉ।
ହଁ। ଆଉ ଯୋଉ କଣବା ଯୋଉ ହନୁମାନମନ୍ଦିର ଗୋଟେ ହଉଥିଲା ପା ନାହେଇସାରିଲାଣି।
ନାଇଁ ତା ପାଇଁ ବାଣି ବଗେରା କଟା ସରିଛି ହବଆଉ କାମ ହେଇନି। ଏ ମନ୍ଦିରଟା ଆଗ କମ୍ପ୍ଲିଟ ହେଇଗଲେ ତାପରେ ସେଟା ବୋଧେ ହବଆଉ।
କଣ ଏମିତି ମାନେ କାହାର ବରାଦ ଥିଲା ନା ଏମତି ଗୋଷ୍ଠୀମାନେ ମିଶିକି କରୁଛନ୍ତି।
ନାଇଁ ଗାଁଲୋକ ମିଶିକି କରିଛନ୍ତି ଆଉ ମନ୍ଦିର ଅଛି ଗାଁରେ କିନ୍ତୁ ଆଉ ଏଇ ମନ୍ଦିର ସବୁନଥିଲା ବୋଲି ଦିଟାମନ୍ଦିର କରିଦେଉଛନ୍ତି ଆଉ, ଅଲଗା ଗାଁକୁ ଯିବା କୁପଡୁଥିଲା ହନୁମାନ ଇଏରେ।
ହଁ।
ଆଉ, ହଁ। ନିଜ ଗାଁ ନିଜେ ଏଇ କରିଦେଲେ ଆଉ, ହଁ।
ଆଉ ଗୀତାଭାଗବତ ପଢାହୁଏ ସନ୍ଧ୍ୟାବେଳେ?
ହଁ।
ତମେ ଯାଅ।
ନାଇଁ ମୁଁ ଯାଏନି ଘରେ ଯାଆନ୍ତିଆଉ ଦାଦାବାପା ଯାଆନ୍ତିଆଉ।
ନା ତମେ କାହିଁକି ଯିବ।
ମୁଁ ଯିବି କଣକରିବି।
ହ ହଁ ଫୋନ୍ ଟା ଦେଖିବା ଭଲନା ଆଉ ସେସବୁ ଜିନିଷ କଣ ଭଲ।
ଫୋନ କୋଉଠିଟାଇମ ହଉଛି ଟୁସନବଗେରା କଲାବେଳକୁ ଦିଟା ପିଲାଙ୍କୁ ଆଉ
ହୁଁ ତଥାପି ଗୀତାଭାଗବତ ଟିକେ ପଢିବା କଥା ନା ଆଉ।
ତମେ ପଢକି?
ହଁ ମୁଁ ପଢେ।
ଓହୋ, ଭଲକଥା ଆଉ।
ପଢ଼ିଲେ ମନଟା ଟିକେ ଶାନ ନ୍ତି ରହିବ ନା କିଛି ଭୁଲ ଭାଲ ଜିନିଷ କରିବାକୁ ପୂର୍ବରୁ ଭାବିବ ଦଶ ଥର। ଠାକୁରଙ୍କ ଇଏରେ ରହିବ ଆଉ ହୁଁ।
ହବନି ଏ ଗୋଟେ ଜିନିଷ ମାନେ ଲାଇଫରେ ଯେକୌଣସି ଡିସିସନ ନବ ନବା ପୂର୍ବରୁ ହଜାର ଥର ଭାବିବ, ମୁଁ ଠିକ କରିଛି କି ଭୁଲ କରିଛି। ପଛେ ଯେମିତି ସେଇଟା ଯେମିତି ନ ପସ୍ତାଅ ସେ ଜିନିଷ କରିଛି, ସେଇଟା ସବୁଆଡୁ ଭାବିବ।
ହଁ।
ଆଉ। ଆଉ କଣ ଖବର ଆଜି ତାଙ୍କର କଣ କରିଛନ୍ତି ଭୋଜିର ଆଇଟମ ବାହାଘର?
ଆ ବାହାଘରେ ତାଙ୍କର ତ ଯୋଉ ଆମର ଅନୁଗୂଳ ଚନ୍ଦ୍ର ଠାକୁରଙ୍କ ଦୀକ୍ଷା ତ।
ଓ ହୋ ହୋ।
ତାଙ୍କର ଆଉ ଆଇଁଷ ହେଇକି କିଛି ହେଇନି।
ହୁଁ ହୁଁ।
ଆଉ ସବୁ ସାଧା ଓ ଓପରେ ବହୁତ ଭଲ ଆଇଟମ କରିଛନ୍ତି।
ହୁଁ ହୁଁ।
ଦଶ ପନ୍ଦର ପ୍ରକାର କରିଛନ୍ତି ଆଉ।
ଓହୋ ଇଏ ଲାଷ୍ଟ ଝୀଅ କି?
ହ ଅଁ।
ହୁଁ।
ତାଙ୍କର ଦିଟା ଝୀଅ ଫାଷ୍ଟ ଝିଅ ଏବେ ଇଏ ହେଇଯାଇଥିଲେ ତାଙ୍କର ପୁଣି କଣ ଦେହ ଖରାପ ହେଲା। ଇଏ ଶେଷ ଝୁଅ ଚାକିରି ବି କରିଛନ୍ତି ଆମର ଓକିଲ ଅଛନ୍ତି।
ଓହୋ ଭଲ।
ହ ଅଁ।
ତମେ ସେମିତି ଗୋଟେ ଜବ୍ କର।
ହଁ ସେଇଟା ତ ଭାଗ୍ୟ ନେଇ କଥା।
ହୁଁ ନାଇଁ କର ଯୋଉ କରିବ ନା ଆଉ।
ହଁ ପରିଶ୍ରମ ତ ଚାଲିଛି। ସେଟା ଭଗବାନଙ୍କ ଉପରେ ନିର୍ଭର କରେ।
କରମ କରୁଥିବା ଫଳ ପାଇଁ ଆଶା ରଖ ନା ଫଳ ଅଟୋମେଟିକ୍ ମିଳିବ।
ହଁ ଫଳ ଟା ପୁରା ଥୁଆ ହୋଇଛି ଆଉ ନା।
ହଁ। ହଁ ତମେ କର୍ମ ଯେମିତିରେ ଫଳ ଅଟୋମେଟିକ ତମେ ଛିଡା ହେଇ ଥୁଆ ହେବ।
ହଁ।
କମ୍ପଲସରି ପୁରା।
ହ ଆଉ ତମର କଣ ଚାକିରି ବାକିରି ହେଲା ଇ ନା କଣ ଏମିତି ବୁଲୁଛ ଖାଲି।
ପଢାପଢି ଚାଲିଛି। ବୁଲିଲି କେତେବେଳେ ପଢାପଢି ଚାଲିଛି। ହଁ ଲେକ୍ଚର ହବା ପିଲାଙ୍କୁ ପଢେଇବା। ସେଇ ମୋଟିଭରେ ପଢାପଢି ଚାଲିଛି।
ଭଲ ହେଇ ଭଲ ମଣିଷ ଗଢ କିଛି ଭୁଲଭାଲ କରିବନି।
ହୁଁ।
ମାନେ ତମର ଗୋଟିଏ ଅଙ୍କ ଭୁଲ ହେଲେ ତାଙ୍କର ଜୀବନ ଅଙ୍କ ଟା ଇଏ ହେଇଯିବ ନା।
ହଁ।
ହ ଅଁ।
ସବୁଆଡୁ ଦେଖିବାକୁ ପଡିବ ଆଉ କେମିତି ଗୋଟେ ପିଲାଟା କେମିତି ତାକୁ ଗୋଟ ମୂଳ ଦଆ ଷ୍ଟ୍ରଙ୍ଗ କରିବ କେମିତି ସେ ପିଲାଟା ତମ ପା। ତ ହେଇ ହିସାବରେ ସେ କନଭେନ୍ସ ହେଇକି ମାନେ ଇଚ୍ଛା ପ୍ରକାଶ କରୁ ଯେ ହଁ ଏଇ ସାର୍ ମତେ ଠିକ ବୁଝାଉଛନ୍ତି। ମୁଁ ଆଙ୍କରି ପାଖରେ ସବୁବେଳେ ପଢିବି। ସେ ମନଭାବ ଟା ପିଲାଙ୍କୁ ଆଗ ଦେଗ ଦରକାର ତା ତମେ। ପିଲାଙ୍କୁ ଯେମିତି ପଢଉଛ ପଢ ସେଇଟା ମେନ ତମେ ପିଲାମାନଙ୍କୁ କ୍ୟାଚ କରା ଯେ ମୁଁ ପାଠ ପଢା ଟା ଷ୍ଟାଇଲ୍ ଏମିତିଆ। ଆଉ ପିଲାମାନେ ସେଇ ପାଠ ପଢ଼ି ସାଟିସିଫାଇ ହେବେ। ସେଇଟା ଟିକେ ଭାବିବା ଦରକାର ଆଉ।
ହଁ।
ହୁଁ ଆଉ ଆଜିକାଲି ତ ସମସ୍ତେ ଆସୁଛନ୍ତି ଦେଖିବାକୁ ଗଲେ। ସ୍କୁଲ ମାନଙ୍କରେ ହାଇ ସ୍କୁଲ ମାନଙ୍କରେ ଟିଚର ମାନେ ଆସୁଛନ୍ତି। ପିଲା ପଢିଲ ପନ୍ତ ନହଲେ ଚାଲଲେ କ ଆଇଲେ। କେଇଟା ଖଣ୍ଡେ କ୍ଲାସ କଲେ ବସିଲେ ଦରମା ଦରମା ଆଇଲା ବସିବା ବସିବା ହେଲା ସବୁ ହେଲା। ଏଇଥିପାଇଁ ତ ଆମର ଶିକ୍ଷା ଟା ବହୁତ ମାନେ କଣ କହିଲ ମାନେ ଡାଉନ ହେଇ ଚାଲିଛି।
ହୁଁ ନାଇଁ ତଥାପି ଏବେ ବି ସରକାର ଟିକେ କଡା ପଦକ୍ଷେପ ନେଲେଣି। ଆଉ ଟିକିଏ ନେବେ ଆସ୍ତେ ଆସ୍ତେ ଆଉ।
ହଁ ଏଇ ସରକାର ନେ କାହିଁକି ନା ସବୁ୍ଷେରେ ମାନେ ଯୋଉ କରିଦେଲେଣି ଏଣ୍ଟ୍ରାନ୍ସ। ତମେ ଏଣ୍ଟ୍ରାନ୍ସ କ ତମେ ପଢିପାରିବ ନହେଲେ ନାଇଁ ଆଗରୁ କଣ ଆଗରୁ ମେ ସମସ୍ତେ ମାନେ ମୂର୍ଖ ଗଧ ସବୁ ବାସ୍ ହଉ ତା ଚାଲ ତା ପ ଏଟା ଭଲ କରିଛନ୍ତି ଦେଖାଯାଉ କଣ ହଉଛି?
ହଁ ଆଉ ତମ ଯୋଉ ବାରିରେ କଣ ପବନ ଦେଇ କଣ ଅମ୍ବୁଧଣ୍ଡା ଗଛର ଭାଙ୍ଗି ଯାଇଥିଲା ବା।
ହଁ କାଲି ହେଇଛି ଯୋରେ ପବନ ଅମବୃତମଣ୍ଡା କଦଳୀ ଗଛ ସବୁ ପାରେ ଦେଇଛି ଟୋଟାଲେ।
ହଁ ତମ ଅମବୃତମଣ୍ଡା ତୋଳିକି ଦିଟା ଆଇଲନି।
ସେଥିରେ ଫୁଲ ହଉଥିଲା ଫଳ ହେଇନଥିଲା ଭାଙ୍ଗିଦେଲା ଆଉ। ଭ-ଭ-ଭ-ଭଲ ହେଇଥିଲା ଗଛଟା ହୃଷ୍ଟ ପୃଷ୍ଟ।
ଓହୋ।
ହୁଁ ଆଉ ସେ ଗଛର ଭଣ୍ଡା ଟା ବହୁତ ମିଠା। ଭାଙ୍ଗି ଦେଲା ଆଉ। ଭାଙ୍ଗି ହେଲା ଆମର ଘରୁ ବା ଗୋଟେ ପଟୁ କାନସ ଛଡେଇ ଦେଇଛି ପବନ। ସେ ପାଣି ଖାଇକି ରହିଥିଲା। ସେ କାନ ଛାତ କାନ ଛଡେଇ ଦେଇଛି ଗଳେଇ ପକେଇଛି।
ହଁ ପବନ ଟା ବି ଏଥିରୁ ଜୋର ହଉଛି ନା।
ହୁଁ।
ଆଉ ଆଜି ପବନ ହଉଛି ନା ହଉନି?
ନାଇ ଆଜି ପାଗ ଭଲ ଅଛି। ଆଉ ତମ ସେପଟେ କଣ ସବୁ ବର୍ଷା ଖରା କେମିତି କଣ ଚାଲୁଚି?
ଆମ ଏପଟେ ହଁ ଏବେ ଟିକେ ପାଗ ଭଲ କରିଛି।
ହୁଁ।
ଏତେ ବି ଖରା ନାହିଁ। କି ଏତେ ବି ବର୍ଷା ନାହିଁ। କୋହଲା ପାଗ ଟିକେ କରୁଛି। ଭଲ ପାଗ ବି।
ନର୍ମାଲ କଣ୍ଡିସନ ଆଉ।
ହଁ। ଆଉ ତମର କଣ ଘରେ ସମସ୍ତେ କଣ କରୁଛନ୍ତି?
ହଁ ସମସ୍ତେ ସେପଟେ ବୋଉ ରୋଷେଇ କରୁଛି। ବାପା ସବୁଠୁ ଟିଭି ଦେଖୁଛନ୍ତି ଆଉ। ଆମେ ଏପଟେ ସେଇଠି ପଢାପଢି କରୁଥିଲେ। ଏଇନା ତମ ସାଙ୍ଗେ କଥା ହଉଛି ଆଉ।
ଆଉ ରୋଷେଇ ସରିନି।
ନାଇଁ ସରିନି ସରିବା ସରିଆ ହେଲାଣି ଆଉ। ଖାଇବି ତମେ ଖାଇଲଣି?
ନା ମ ମୁଁ ଖାଇନି ଖାଇବି ଆଉ।
ଆଉ ବାପାଙ୍କ ଦେହ ଭଲ ଅଛି।
ହଁ ଦେହଟା ମଝିରେ ଖରାପ ହେଲା। ଏବେ ଔଷଧ ଚାଲିଛି ଭଲ ଆଉ।
ଥରେ ତ ଖରାପ ହେଲା ମାନେ ଔଷଧ ଟା ଚାଲିବ ଆଉ।
ହୁଁ।
ବାପା ବି କଣ ଘରେ ଅଛନ୍ତି?
ହୁଁ ଘରେ। ହୁଁ ଚଲାବୁଲା କରୁଛନ୍ତି କହିଛି ଡାକ୍ତର ଚଲାବୁଲା କରିବେ।
ଅ
ଚାକିଛି ଆଉ।
ହଁ ବା ସେମତି ଚାଲୁ।
ହଁ ସବୁବେଳେ ନ ଦେଖିଲେ କେମିତି ହବ।
ହୁଁ। ହଁ ତମେ ବି ହେଲଣି ରୋଜଗାର କ୍ଷମ ଏଥର କରିବ ବାପା ମାଙ୍କୁ ରଖିବ ଆଉ।
ହୁଁ।
ହଁ।
ଆଚ୍ଛା ହଉ ତାହେଲେ ଆଉ ହୁଁ।